ହାଲୋ। ଆଉ ତମ ଆଡ କଣ କେମିତି ପାଗ ଅଛି? ବର୍ଷା।
ପ୍ରବଳ ହୋଉଚି। ଗରମ ଏ ତେ ମାତ୍ରାରେ ଗରମ ଲୋ ମା ଘରେ ରହି ହୋଉନି।
ଆଉ ଏ ସମୟରେ ଗରମ ହବ ଆମ ଆଡେ ତ ମେଘ କାଉଁଳେଇକି ବ ର୍ଷା ହୋଉଚି। ପହଅର ଦିନ ବର୍ଷା ହେଇଥିଲା। ଆଉ ଭଲ ଲାଗୁଚି ଆଉ। ଆଉ ଧାନ ଫାନ ତମ ସିଆଡେ ବୁଣିଲେଣିି ନା?
ହଁ କିଏ କେମିତି ଜଣେ ଜଣେ ତଳା ପକୋଉଛନ୍ତି ଆଉ।
ଆମ ଇଆଡେ ସବୁ ତଳା ପଡୁଚି ଆଉ ବର୍ଷା ହେଇଯାଇଚି। ରଜ ପର୍ବରୁ ତଳା ପକେଇଦେବେ। ରଜ ଗୋଟେ ଭଲ ପର୍ବ ଓଡ଼ିଶାରେ। ତେଣୁକରି ରେ ତା ପୂର୍ବୁରୁ ସବୁ ଧାନ ତଳା ପକେଇଦେବେ ଆଉ।
ହଉ ଆଉ ତମ ଦେହ ଠିକ୍ ଅଛି ନାଁ?
ହଁ, ଦେହ ପୁରା ଠିକ୍ ଅଛି। ଆଉ ଖାଇଥିନି କଣ ବିସ୍କୁଟୁ ଚୂଡ଼ା ଆଉ ଖାଇଥିନି ଆଉ ଗାଧୁଆଳେ ଭାତ ଖାଇଥିନି ଗୋଟେରେ। ଡାଲି, ଭାତ, ଆଳୁ ଭର୍
ହ ହ ହୁଁ।
ଆମର ତ ଖରା ଏତେ ହୋଉଚି ଯେ ଗରମ ଘରେ ରହି ହୋଉନେଇ।
ଦା
ମୁଁ ତ ଆରିସା ପିଠା ଖାଉଚି ଆଉ ଶୋ ଉଠିକି ଆସ୍ ତିନି ଗରମ ହେଲା ପ୍ରବଳ ଶୋଇପାଇଲି ନେଇ ଝାଳ ବୋହିଲା ବାରିଆଡ଼େ ବୁଲିି କି ଆସିନି ଧୋଇ ଧୁଆ ହେଇକି ଆସିକି ଆରିସା ପିଠା ଖାଉଚି ଆଉ ଫ୍ୟାନ୍ ତଳେ ବସିକି ଆଉ।
ଆ ହଉ ଆଉ ଅଁ ସ୍ୟାଡ଼େ ତାହେନେ ବର୍ଷା ଏତେ ନାହିଁ?
ଆଜି ବର୍ଷା ନାହିଁ ଆଜି ଖରା
ହଁ ଇଆଡ଼େ ତ କାଲି କାଳ ବୈଶାଖୀ ବର୍ ଷା ହେଇଚି ଯେ ଗଛ ଫଛ ଭାଙ୍ଗିଚି।
ହଁ?
ଦୋକାନ ବଜାର ସବୁ ଉଡ଼େଇ ଦେଇଚି।
ହୁଁ ଆ ଦୀପୁ ତ ଯାଇଚି ରୋଡ଼।
କାଲି ଅ। ଆଜି ଆଉ ମେଘ ଫେଘ ଉଠେଇନେଇ। ଆଁ? ଳ
ଆମର ଏଠି ତିନି ଦିନି ହେଲା ଉ ମେଘ ଉଠଉଚି ଯେ ମେଘ ହୋଉନେଇ।
ଆଜି ତ ଖରା ଆଉ। ଦୀପୁ ତ ରୋଡ଼ ଯାଇଚି ଏଯାଏଁ ଆସିନେଇ ଘରୁକୁ।
ଆଁ?
ଦୀପୁ ରୋଡ଼ ଯାଇଚି ଘରୁକୁ ଆସିନେଇ ଏପର୍ଯ୍ୟନ୍ତ। ଡ୍ରେସେ କିଣି ରଜ ଡ୍ରେସେ କିଣିବାକୁ ଯାଇଚି।
ଏଇନାଗେ ତ ସବୁ ଛୁଆମାନେ ରଜ ଡ୍ରେସେ କ କିଣିବେ ରଜ କରିବେ। ସବୁ ଛୁଆଙ୍କର ଛୁଟି ହେଇଯାଇଚି ଛୁଟିରେ ଆସଚନ୍ତି। ମନ ଖୁସି କରୁଚନ୍ତି ଆଉ ରଜରେ ଆହୁରି ମନ ଖୁସି କରିବେ ପିଠା ପଣା ମା ଛ, ମାଂସ ସବୁ ଖାଇବେ।
ହଁ। ବିରିୟାନୀ ଖାଇଲା ଆଉ ଗା ଧୁଆ ବେଳେ ଆଉ ଫୋନ୍ କଲା ଝିଅ କ ତି ଫୋନ୍ କଲା ଯେ ସିଏ ପଠେଇଲା ପଇସା ପଠେଇଲା ଆଉ।
ହୁଁ।
ହଁ।
ଆଉ ତାହେନେ ବିରିୟାନୀ ଖାଇବାକୁ ଅଁ ତା ସାନଦେଇ କତୁରୁ ବୋଧେ କହିଥିବ ଆଉ ଦେଇଥିବ।
ହଁ ଫୋନ୍ କଲା ପା।
ଆଉ
ଘର ଘର କାମ କେତେ ଦୁ ଦୂରୁ ଗଲା?
ନାଁ ଏ ଲାଗେ ଘର କାମ ବନ୍ଦ ରହିଛି ଆଉ ଘର କାମ ଏ ଲାଗେ ହେଇନି ତ।
ଆଉ?
ଉଁ ନା।
ଆଉ ମୁଁ କଣ ଶୁଣିିଥିନି ମିସ୍ତ୍ରୀ ଆସିବ ବୋଲି କହୁଥିଲେ।
ନା ମିସ୍ତ୍ରୀଙ୍କର କାମ ଲାଗିଛି ଆଉ ରଜ ଏ ପାଖରେ ଆଉ ଆ ମିସ୍ତ୍ରୀ ଆସି ଆସିପାରିବେ ନାହିଁ ଆଉ ରଜ ପରେ ଯାହା କାମ ହବ।
ହଁ ଓଡିଶାର ବଡ ପର୍ବ ରଜ ପର୍ବ ତେଣୁ କରି ବର୍ତ୍ତମାନ କାମ ଟିକେ ଢିଲା କରିକି ଡ୍ରେସ୍ ପତ୍ର ଛୁଆଙ୍କୁ ନାଇ କିଣିବେ। ପିଠା, ପଣା, ମାଛ, ମାଂସ ସବୁ କିଛି ଆୟୋଜନ କରିବେ ଆଉ।
ମୁଁ ଭାବୁଛି ଦେଇଅରକୁ ପଠେଇଦେମି ରଜ ପୂର୍ବରୁ ଦିଇ ଦିନ ରଜ ଥିବ ଦ ପାଖକୁ ପଠାଇଦେମି ବୋଲି।
ତ ଘରକୁ
ଏ ବାନ୍ଦ ଗୋଡା ଦେଇ ଘରକୁ।
ଓ ହୋ। ହଁ।
ସିଏ ତ କହନ୍ତି ରଜରେ ଆସିବ।
ଆଉ ରଜକୁ ପଳେଇବ ଆଉ।
ଆଉ ତାଙ୍କର କଣ ଲୁଗାପଟା ଦେମି ନା କଣ ପଇସା ଦେଇ ଦେମି?
ଆଉ ସେଠି ରଜ ମଉଜ ହଉଛି ନା ଦୋଳି ଫୋଳି ସବୁ ଆୟୋଜନ କରୁଛନ୍ତି ନା।
ହଁ ରଜ ଦୋଳି କୋଉ ଗାଁ ରେ ନାହିଁ। ସବୁ ଗାଁରେ ଦୋଳି ପଡିବ ଛୁଆ ମାନେ ଖେଳିବେ। ଆଉ ଗୀତ ବୋଲୁଥିବେ ପିଠା, ଆରିସା, କାକରା। ଆଉ ବିରି ପୋଡପିଠା ଆଉ ଖାଇକିରି ଛୁଆ ମାନେ ଦୋଳି ଖେଳନ୍ତି ନୂଆ ଡ୍ରେସ ପିନ୍ଧିକି ଆଉ ରଜ ଦୋଳି ପଡୁଛି ଆଉ
ହଉ ସବୁ ଡ୍ରେସ କିଣି ଯାଉଛନ୍ତି ଏଇନେରେ ଆଉ ରଜା ଆଉ ଆଉ ରହିଲା ଛଅ ସାତ ଦିନି
ହଁ।
ହଁ।
ଆଉ ଗୋଟେ ସପ୍ତାହ ରହିଲା ରଜ ଆଉ
ହଁ। ହଉ ତ ଆସିକି ପହଞ୍ଚିକି ଟ୍ରେନରେ ଆସିନୁ ହାଲିଆ ହେଇଯାଇଛୁ ଆଉ।
ହଁ ରେଷ୍ଟ ନେଇଜା ଆଜି ଗୋଟେ ଦିନ ଆଉ ଆଜି ସଣ୍ଡେ ରେଷ୍ଟ ନେଇଯାଅ।
ହଁ ଆଜି ରେଷ୍ଟ ନେଉଛୁ ଆଉ।
ହଁ।
କାଲି ଯାଇି ଡ୍ୟୁଟି ହବ।
ହଁ। ଆଉ ଠିକ ଟାଇମ ରେ ଖାଇବା ପିଇବା କରୁଥିବ। ଦେହ ଠିକ୍ ଦେହ ଦେହ ପ୍ରତି
ହାଁ ଖାଇବି ଚା ଖାଇବା ଟାଇମ ହେଇଗଲା ଆଉ ଯାଉ କହିବି ଝିଅକୁ ବସେଇବ ଚା ଟିକେ ଆଉ ତଣ୍ଠି ଟା ଗଣଗଣିଆ ହଉଛି ପାଣି ସେ ପାଣି ଫ୍ରିଜ ପାଣି ଏମିତି
ଅଲଗା ପାଣିରେ ଗାଧେଇଲେ ପାଣି ପିଇଲେ ଥଣ୍ଡା ହେବ, ଦେଖି ଚାହିଁକି ଚଳିବ। ବିଦେଶ ବିଦେଶ ଜାଗା ଆଉ ଦେଖି ଚାହିଁକି ଚଳିବ ଦେହକୁ ଲକ୍ଷ୍ୟ ରଖିବ ଦେହ ପ୍ରତି ଯତ୍ନ ନେଉଥିବ।
ହୋଉ। ହଉ ହଉ।
ଆଉ ଝିଅ କଣ କରୁଚି?
ଝିଅ ଫୋନ କରୁଚି କୁଆଡେ।
ହଁ ଆଉ ଚା କରିଦବ ଖାଇବ ଆଉ।
ହୁଁ ଆଉ ତାହେନେ ଅ ରଖୁଚି।
ହଉ ଆଉ ଏ ସାରୁ
ହୁ।
ସାରୁ କେବେ ଲଗାହବ?
ସାରୁ ଲଗେଇଦେଲୁନି ଏଇ ନା ଲଗେଇବା କଥା ଆଉ। ତ ଯେତେବେଳେ ଟାଇମ ହୋଉଚି ଲଗେଇଦେ, ଆ ରଜପୂର୍ବରୁ ରଜ ପୂର୍ବରୁ ଲଗା ହୋଉଚି। ଖତ ଅଣ୍ଡା ଦେଇକି ତାକୁ ପୋତିଦବୁ।
ହଁ।
ପୋତି ଦେଇକି ଡାଳ ଫାଳ ସେଇଠୁ ଯାହା ଅଛି ଘୋଡେଇ ଦବୁ ତାକୁ।
ହଁ ହଉ ଦେଖ
ଭଲ ଏଇ ଡାଳ ଘୋଡେଇ ଦବ ସେଇଟା ଡାଳୁରା ସେଇଠି ଥିବ। ସେରା ମୁଁ ହାଣିଥିଲି ସେଇରାକୁ ପକେଇଦବ ଆଉ।
ହଁ।
ହୋଉ ତାହେନେ ରଖ।
ହଁ ରଖୁଚି।
ହ।
ରୁହ। ହୁଁ। ହଁ କଥା ହେଲାନି ଗୋଟେ ଇଏ ଟକିଙ୍ଗି ସେ କହିଥିଲେ।